ମାଡ଼ାମ ନମସ୍କାର।
କେମିତି ଅଛ?
ଏମତି ଦୁଃଖେ ଦୁଃଖେ ଆଉ।
ହୁଁ ହୁଁ ମୋ ନଖ ଭିତରେ ପାଣି ପଶିଗଲା ଗଲା ଦରଜ ହେଲା।
କଣ ହେଲା?
ନଖ ଭିତରେ ପାଣି ପଷି ଦରଜ ରହୁଛି।
ମୋର ପା ସେଇଆ ବର୍ଷା ପାଣି ପସିକି କାଣି ଆଙ୍ଗୁଠିଟା ଏ ଗୋଡର ଆଙ୍ଗୁଠି ଗୁଡାକ କାଟୁଚି।
ହୁଁ ମାନେ ମୋର ବୁଢା ଆଙ୍ଗୁୁଳିଠା ବହୁତ ଜୋରେ କାଟୁଚି ଧରଜ ଜୋରେ।
ଆମର ଯୋଉ ଏଠି ସ୍ଵଚ୍ଛ ପାଣି।
ହୁଁ।
ଏଠି ହଉ
ହଁ ବହୁତ। ଜୋରରେ ଦରଜ ଲାଗୁଚି ତାପରେ ସକାଳୁ ବି ମୁଁ ଘରେ ବି ବସି ପାରୁନି ମୁଁ ଖାଲି ଏପଟେ ସେପଟେ ଯିବା ଆସିବା ହଉଚି। ଗୋଡ ନଖ କାଟୁଚି ଜୋରେ।
ଆଉ କଥା ହେଇଛି ତାଲେ କେତେ କଥା ହେଇଚୁ କାଲି କେତେ କଥା ହେଇଚ
ସିଏ ଫୋନତ ଉଠଉ ନାହାନ୍ତି ଯାହାତ ଆମେ ଜନ୍ମଜୟ ବାବୁଙ୍କ ସହିତ କଥା ହେଉଛୁ ଆଉ।
ଏତେ ସାରିଥିଲ ଜନ୍ମଜୟ ବାବୁଙ୍କ ସହ ସିଏ କଣ ନୂଆ ଆଣିଛନ୍ତି। ଏକ ନମ୍ବର ଫମ୍ବର
ଛାଡନ୍ତୁ ତାଙ୍କ କଥା କହି ଆମକୁ କିଛି ଲାଭ ନାହିଁ କଣ କରୁଛନ୍ତି ଏଇନା?
ଏଇ ବସିକି ଟିକେ ପଢାପଢି କରୁଥିଲି ଆପଣଙ୍କ କଥା ମନେ ପଡିଲା।
ହୁଁ ସେମତି ସବୁବେଳେ ପାଇଁ ଏମିତି ପଢାପଢି କରୁଥିବେ ବାପା ମା କାମ କରୁଛନ୍ତି। ପଢ଼ାପଢ଼ି କରିବ ଭଲ ମଣିଷ ହେବ ବଡ଼ ହେବ।
ହୁଁ।
ଏଇଆ ଆଉ।
ଆଉ
ଆଜି ଗାଧେଇ ବାକୁ ବି ମୋର ଇଛା ହଉନି ଜାଣିଛନ୍ତି ନା ନାହିଁ ଗାଧେଇ ବାକୁ ମୁଁ ଏର୍ଯ୍ୟନ୍ତ ଗଧେଇନି।
ହୁଁ ମୁବି ଗାଧେଇନି।
ଗାଧେଇବାକୁ ବି ଇଚ୍ଛା ହଉନି କାହିଁକି କହିଲ। ଇଏ ବର୍ଷା ଯୋଉ ଭଳିଆ ଯୁଡ଼ୁବୁଡୁ ହେଇ ମୁଁ ଓଦା ହେଇଛି ଏନା ୱାଁନସ ଥରେ ପାଣି ହେଲେ ମ ଧୀରେ ବାଜିବ ମାନେ ସାଙ୍ଗେ ସାଙ୍ଗେ ଜ୍ୱର ହବ ସାଙ୍ଗେ ସାଙ୍ଗେ। ଖିଣେ ମାତ୍ର ଅପେକ୍ଷା ହବନି ସାଙ୍ଗେ ସାଙ୍ଗେ ଜର ହେଇଯିବ।
ଟିକେ ଇମ୍ୟୁନିଟି ଷ୍ଟ୍ରଙ୍ଗ କରିବେ ନା ଆପଣ।
କଣ କରିବା ଯାହା ପୂର୍ବରୁ ଯାହା ଶରୀର ଯେମିତି ଗଢା ନା ଆଉ ସେମିତି ଆଉ ଆମେ ନିଜ ଶରୀରକୁ ନିଜେ ଯଦି ଗଢି ପାରନ୍ତେ ତାହେଲେ ଆମେ ଭାଇ ଠାକୁର ହେଇଯାନ୍ତେ।
ଇସ ଇସ ଆଉ ଆଉ କୁହନ୍ତୁ?
ମୁଁ କୋହୁଚି ଆମର ଗୋଟେ ଇୟର ଫୋନ ଗୋଟେ କିଣିବି।
ଇଅର ଫୋନ୍ ମୋ ପାଖରେ ଭିବୋର ଅଛି ଧଳା ଟା ଯଦି କହିବି ମୁଁ ତାକୁ ତିନିଶ ଚାରିଶରେ ବିକିଦେବି ଆପଣଙ୍କୁ।
ହୁଁ ନା ନା ଆପଣ ଗୋଟେ ଭିବୋର? ହୁଁ ନେଗ ବ୍ୟାଣ୍ଡ ନା ନେଗ ବ୍ୟାଣ୍ଡ ନା ମାନେ ଏମତି
କେବୁଲ ଇୟରଫୋନ୍ ଇୟରଫୋନ୍।
ମାନେ ଯେମିତି ମତେ ଦେଇଥିଲେ ରେଡମିର ଯୋଉ ରିଅଲମି
ସେଇଟା ତ ଇୟରବଡ।
ଆଉ ତାହାଲେ।
ଯୋଉ କା ଡାଇରେକ୍ଟ ମୋବାଇଲ ଲାଗିବ କାନରେ ତାର ପଶିବ।
ନାଇଁ ନାଇଁ ମତେ ସେଟା ତିନିଶ ଟଙ୍କା। ମୁଁ ତାହଲେ ଦବା ନାହିଁ। ଆରେ ଇୟର ବଡ ସବୁ ଦରକାର ଭାଇ, ତେମେ କୋହୁଚ ଇୟର ଫୋନ କଥା।
ଇୟର ବୋଡ ଦରକାର ତମକୁ ହୋଉ ସେଇ ୟର୍ ମୋ ପାଖରେ ନାହିଁ।
ହଁ ଇୟର ବୋର୍ଡସି ଦରକାର ଆଉ କିଛି ଦ
ୟିର ବୋର୍ଡ଼ ଯୋଉଟା ଅଛି ମୋ ପାଖରେ ସେଇଟା ମୋ ପାଖରେ ପଚିଶ ହଜର ଟାଙ୍କାର ଅଛି। ଆଉ ତାକୁ ତାଙ୍କୁ ଯାହାହେଲେ ମୁଁ କୋଡିଏ ହଜାର ଟଙ୍କାରେ ବିକିବି ନବ?
ନାଇଁ ମୋର ତେ ପଇସା ମୋ ପା ପାଖରେ ନାଇଁ ଯେ ମୁଁ କୋଡିଏ ହଜାର ଟଙ୍କାର ଇୟର ଫୋନ ନେଇକି କଣ ଗୀତ ଶୁଣିବି। ସେ କଥା ଛାଡନ୍ତୁ କୋଡିଏ ହଜାର ଟଙ୍କା ଇୟର ଫୋନ ମୋର ଦ
ନାଇଁ ମୋର ପାଖରେ ଗୋଟେ ନେକ୍ ବ୍ୟାଣ୍ଡ ଅଛି। ନେକ୍ ବ୍ୟାଣ୍ଡ ଅଛି ସାତ୍ ସାମସଙ୍ଗ ର ଲେବଲ୍ ୟୁ ଦେଖିପାରିବ ଗୁ ଗୁଲି ମାରିକି ଭଲ ବ୍ରାଣ୍ଡ ସାମସଙ୍ଗର ଏଇ ନେକ୍ ବ୍ରାଣ୍ଡ ଅଛି ଚାଲୁଚି ଫାଲୁଚି।
ଆରେ ଆପଣଙ୍କର ତ ଏତେ ଅଛି ମତେ ଗୋଟେ ଦାନ କରିଦିଅନ୍ତୁ। ଆପଣଙ୍କ ଠାକୁର ମଙ୍ଗଳ
ନାଇଁ ନାଇଁ ଦାନ କଣ ପଇସା ଦେଇକି କିଣାହେଇଚି ମୁଁ ଆପଣଙ୍କୁ ଦାନ କରିଦେବି। ହଁ ମାଗଣା କିଏ ଦେ ଇଥାନ୍ତା। ନାଇଁ ନାଇଁ ଆପଣଙ୍କ ପାଇଁ ଭଲ ଅଫର୍ ଅଛି। ତା ଆକ୍ଚୁଲି ଦାମ୍ ହୋଉଚି ଦିଇ ହଜାର ଟଙ୍କା। ସ୍ୟାମସଙ୍ଗ ଲେବେଲ୍ ୟୁ ଟୁର ସେଇଟା ଭଲ ଟ ଆଉ ତାଙ୍କର ଖାଲି ଏତିକି ନେକ୍ ରେ ପକେଇବେ ଡିଜାଇନ ବିଜାଇନ୍ ହେଇଚି। ତାକୁ ମୁଁ ଆପଣଙ୍କୁ ଛଅଶ ସାତଶରେ ଦବାକୁ ରାଜି ଅଛି।
ଆ ହୋଉ।
ଆପଣ ହଁ ଯଦି ଆପ୍
ଛଅଶ ଟଙ୍କା ସାତଶ ଟଙ୍କା ଆପଣ ଯୋଉ କୋହୁନାହାନ୍ତି। ମୋ ପାଖରେ ଏଇନା ଆଠେଣି ନାହିଁ ବୁଝିଲେ ଛଅଶ ସାତଶ ମୋ ପାଖରେ କେତେବେଳେ ହେଇଗଲେ ଆପଣଙ୍କୁ ଦେଇଦେବି।
ହେଇଗଲା କଣ
ନା ଆଉ କଣ ଏମିତି ଭାଇ ଆମେ ବୋହୁତ ଅସୁବିଧାରେ ଚଳୁଚୁ। ଆପଣ ତ ଦେଖିପାରୁଥିବେ ଆମେ କେତେ ଅସୁବିଧାରେଛୁ ଚଳୁଚୁ ଗରିବ ଲୋକ। ଆଉ ଆମେ ଆଉ କଣ ଆଉ
ନାଇଁ ମୋର ଫିକ୍ସ ଟିପି ହେଇଯାଉଚି ସାତଶ ପଚାଶ ରୁ ପାଂଶ ଭିତରେ।
କାହାର କହିଲ?
ସେଇ ଉଁ ହେଡ୍ ବ୍ୟାଣ୍ଡ ନେକ୍ ବ୍ୟାଣ୍ଡର। ଆକ୍ଚୁଲି ସେଇଟା ଭଲ ଜିନିଷଟା। ଅଲଗା କପାନୀର ଶୁଣ ଶୁଣନ୍ତୁ ଅକ୍ଚୁଲି ଯଦି ବୋଟ କମ୍ପାନୀ କି ସେଇ ଯୋଉ ବଟୋନିକ୍ସ ବାହାର କପାନୀ ହେଇଥିଲେ ମୁଁ ଆପଣ ଙ୍କୁ କମ କରିଥାନ୍ତି ଯେହେତୁ ସାମସଂଗ କପାନୀ ଜିନିଷ
ହୁଁ ହ ଯେ କିନ୍ତୁ ଆପଣ କୁହନ୍ତି ଇୟର ବଡସ ନୁହଁ ସେଇଟା ହଉଛି ଚି ମାନେ ଆମର ନେକେ ବ୍ୟାଙ୍କ ଟା ତ ସେଇ ଯୋରୁ ଆଉ ଏମିତି ଟିକେ ମନ ଟା ଟିକେ ବାହାରୁଛି ଆଉ
ନାଇଁ ସାମସଙ୍ଗ କମ୍ପାନୀର ନେକ୍ ବଣ୍ଡ ଟା ଆ ଇୟର ବୋଡ ଅପେକ୍ଷାେ ଦି ହଜାର ଟଙ୍କ ଇୟର ବୋଡ କିଣିବାଠୁ ବେଟର ସାମସଙ୍ଗ ର ନେକ୍ ବଣ୍ଡ କିଣିଦବା ସବୁଠୁ ଭଲ
ନେକ୍ ବ୍ୟାଣ୍ଡ ଆକ୍ଚୁଆଲି ସେଗୁରା ବହୁତ ଖରାପ ହୁଏ ଗୋଟେ ପଟେ ଶୁଭାଯିବନି ଆଉ ଗୋଟେ ପଟେ ଶୁଭାଯିବ ତ
ଆଜ୍ଞା ଏଇଟା ସାମସଙ୍ଗ ଜିନିଷ ଆପଣ ବୋଟ ଜିନିଷ ଚଲେଇବେ କହିବେ କନା ଚାଲୁନି
ତାକୁ ପୁଣି ମୁଁ ଆହୁରି ମାନେ ପଇସା ଦେଇକି କିଣିବି ତ
ନା ମୁଁ ତାକୁ ଆ ଆଜ୍ଞା ସବୁଠୁ ନୂଆ କଥା କି ବାପା ତାକୁ କିଣିଲେ ମାତ୍ର ମାସେ ୟୁଜ୍ କରୁଛନ୍ତି ସେମିତି ଥୁଆ ହେଇଛି।
ଆଜି କି ଛଅ ସାତ ମାସ ହବ ତ ସେଇଟା ବ୍ୟବହାର ହେଇନି ବୋଲି ମୁଁ ଆପଣଙ୍କୁ କହୁଛି। ଆମର ଏବେ ବି ଏବେ ବି ସେମିତି ପଡିଛି ଆଲମିର ଭିଥିରେ
ଆଚ୍ଛା! ଆଚ୍ଛା! ଗୋଟେ ମୋତେ ମତେ ଗୋଟେ ଠିକ ପ୍ରାଇସ୍ କହିଲେ? ଶୁଣନ୍ତୁ ମୋତେ ଗୋଟେ ସଠିକ୍ ପ୍ରାଇଜ କହିଲେ ମୁଁ ତାକୁ ନେବି।
ଶୁଣନ୍ତୁ ଏକ୍ଟୁଆଲ ଦାମ ହଉଛି ଦି ହଜାର ଟଙ୍କା। ଛଅ ମାସ ପୁରୁଣା ବି ହବନି ତାକୁ ମୁଁ କେ ତେ ସାତଶହ ରୁ ତ କମରେ ବିକିବିନି ସାତ କି ଛଅଶହ ଆପଣଙ୍କ ପାଇଁ ଆପଣ ଯେହେତୁ ମୋର ବହୁତ ଚିହ୍ନା ବନ୍ଧୁ ଆପଣ ସେଇ ପାଆଶହ ର ଛଅଶହ ଭିତରେ ଦେବେ ଡିସକାଉ
ନାଇଁ ଗୋଟାଏ ରେଟ୍ କୁହନ୍ତୁ ପାଞ୍ଚଶହ, ଛଅଶହ, ସାତଶହ ଏମିତି କହିଲେ ମୁଁ କେମିତି ଜାଣିବି ଗୋଟେ
ତାହେଲେ ଠିକ୍ ଅଛି ହଉ ଆପଣଙ୍କ ପାଇଁ ପାଞ୍ଚଶହ ପଚାଶରୁ ଛଅଶହ ପଚାଶ ଭିତରେ ଯେତେ ଟଙ୍କା ଦେବି।
ଏଇନାଉ କହିଲେ ପାଞ୍ଚଶହ ରୁ ପା ଛଅଶହ
ଆ ପାଞ୍ଚଶହ ଟଙ୍କାରେ କଣ ଦେଇଦବି କଣ ଆଠେଣୀ। ପାଞ୍ଚଶହ ପଚାଶ ରୁ ଛଅଶହ
ହ ଡୂ ପ୍ରାୟଜି ହୁଅନ୍ତୁ ପାଞ୍ଚ ଟଙ୍କା ହଁ, ଦିଆହବ। ଆରେ ନାଇଁ ମୁଁ ପଚାଶ ଟଙ୍କା କଣ ଜଳଖିଆ ଖାଇବେ, ମୁଁ କହୁଛି ବା ପାଞ୍ଚଶହ ଟଙ୍କା ଗୋଟେ କୁହନ୍ତୁ ଶୁଣନ୍ତୁ ମୁଁ ଏପର୍ଯ୍ୟନ୍ତ ଆପଣଙ୍କର ମୋର ନମ୍ବର ଅଛି ଆପଣଙ୍କର ଯୋଉ ନମ୍ବରରେ ମୁଁ ପାଅ ଶହ ନହେଲେ ଛାଡିଦେବି ଆପଣଙ୍କ ବ୍ୟସ୍ତ ହୁଅନ୍ତୁନି ହେଲା
ନା ପାଆଶହ ଟଙ୍କା ଛାଡିବେନି ଆପଣ ପାଆଶହ ପଚାଶ ଛାଡନ୍ତୁ। ନା, ନା, ନା, ନା, ପଚାଶ ଟଙ୍କା ମୁଁ ଗା ଗା ଗାଡିରେ ଆଜ୍ଞା! ଆଜିକାଲି ପାଆଶହ ଟଙ୍କାର ତେଲ ପକେଇଲେ ବା ପାଞ୍ଚ ଲିଟର ତେଲ ହଉନି। ଆଉ ପାଞ୍ଚଶହ ପଚାଶ ଟଙ୍କା ଦେଲେ ହେଲେ ମୁଁ ଗୋଟେ ପାଞ୍ଚ ଲିଟର ତେଲ ପକେଇକି ଗାଡ଼ି ଚଳେଇବି।
ତେଣୁ ଗାଡି ଚଲେଇବା ତ ଦୂର କଥା ଦେଖନ୍ତୁ ମୁଁ ଏବେ ଆପଣଙ୍କୁ ଗୋଟେ ମାନେ ଲାଭର ମାନେ ପ୍ରସ୍ତାବ ଦଉଛି ଦେଖନ୍ତୁ ଆ ଆପଣ ଯେତେବେଳେ ବି ଗୋଟେ ଖେଳିବାକୁ ମତେ ଡ଼ାକିବେ କ୍ରିକେଟ୍ କି ଯାହା ହେଲା ଆପଣଙ୍କର ବଲ୍ ଫଲ ନଥିବ ମୁଁ ଆଣିଦେବି। ବଲ୍ ଦାମ ଷାଠିଏ ଟଙ୍କା ହଉଛି।
ନା, ମୁଁ କହୁଛି ଆପଣ ମୋର ବହୁତ ଲାଭ କରୁଛନ୍ତି।
ବୁଝିଲି କେମିତି ଲାଭ କଲି?
ନା, ଆପଣ ଟୋଟାଲ ହଉ ଠିକ ଅଛି କଣ୍ଟା କଣ୍ଟି ପାଞ୍ଚଶହ ତିରିଶି ଟଙ୍କା ଦେବେ ହବ। ଏତିକି ଡିସକାଉଣ୍ଟ ତ କଲାଣି ଆପଣଙ୍କ ପାଇଁ।
ଖୋଳ ସହିତ ଦେବେ ତ?
ନାଇଁ ଖୋଳ କୁଆଡୁ ଆସିବ? ଖୋଳ ଆଉ ରଖିବି ତାକୁ। ଖୋଳରେ କଣ ଅଛି ଖାଲି ମାନେ ସେ ଭିତରେ ଖାଲି ପ୍ଲାଷ୍ଟିକ ଅଛି ତା ଭିତରେ ଥୋଇବ। ସେଇ ଖୋଳ ଚାର୍ଜର ଟା ଟାଇପ ବି ସେଇଟା ଟାଇପ୍ ବି ମାନେ ମୋର ଯଉ ଫୋନ୍ ର ଚାର୍ଜର ସେଥିରେ ଖାଲି ପୁରେଇବ ଗଲା ଯଦି କହିବ ମୋ ପାଖରେ ଟାଇପ ବି କେବୁଲ ଅଛି।
ତି ନୁଆ ସେଟା
ଟାଇପ୍ ବି
ଆଉ ଟାଇପ୍ ବି ତ ଚାର୍ଜ କରିବା ମୋତେ ବହୁତ୍ ଅସୁ
ହଁ, ମୋ ପାଖରେ ଅଛି ନା କେବୁଲ ଟାଇପ୍ ବି କେବୁଲ ଆପଣଙ୍କୁ ଦେଇଦେବି ଆପଣ ଖାଲି ହଁ, ଆପଣ ଖାଲି ଆପଣ ଖାଲି ଆଡପ୍ଟରରେ ଲଗେଇବେ ଚାଲିଲା।
ଆଚ୍ଛା! ଆଚ୍ଛା!
ବୁଝିଲି ମୋ ପାଖରେ ବହୁତ ସାରା ଟାଇପ ବି କେବୁଲ ସବୁ ଅଛି।
ଓହୋ! ନାଇଁ ଆପଣଙ୍କର ମନ ଅଛି ଆପଣ ଥରେ ମୋର ଜନ୍ମଦିନକୁ ଆପଣ ମୋତେ ଗୋଟେ ଗିଫ୍ଟ କରିଥିଲେ। ଏ ଗୋଟେ ଇୟର ବୋର୍ଟସ୍ ଟେ ବୋଟର ତ ସେଇଟା କେତେ ପ୍ରାଇସ ପଡ଼ିଥିଲା। ନାଇଁ ନାଇଁ ସତ କୁହନ୍ତୁ ସେଟା ମାନେ ରିଏଲ ପ୍ରାଇସ୍ ଟା କୁହନ୍ତୁ କେତେ ପଡିଥିଲା ଆପଣଙ୍କୁ?
ରୁହନ୍ତୁ ମୁଁ ମୋର ବିଗେଟରେ ଚେକ୍ କରିକି ଆପଣଙ୍କୁ କହୁଛି।
ହଁ, ହଁ କାରଣ ମୁଁ କାଲି ସେଟା ବୁଝିବାକୁ ଗଲି ଶୁଣନ୍ତୁ କାଲି ସେଟା ବୁଝିବାକୁ ଗଲି ସିଏ ମତେ ଏଗାରଶହ ଟଙ୍କା କହୁଛନ୍ତି।
ନା, ନା ଏଗାରଶହ ଟଙ୍କା ଦେଇ ମୁଁ କିଣିନଥିଲି। ଆପଣଙ୍କ ପାଇଁ ମୁଁ ଏତେ ଟଙ୍କା ଖର୍ଚ୍ଚ କରିବି ସେଇଟା କେତେ ସେଇ ପାଞ୍ଚଶହ ର ହଜାର ଭିତରେ ପଡି
ଶୁଣି ମୁ ଶୁଣିକି ବହୁତ ଖୁସି ଲାଗିଲା।
ନା, ନା ସେଟା ବ୍ଲିଙ୍କିଟ ରେ ପାଞ୍ଚ ଶହ ରୁ ହଜାରେ ଭିତରେ ପଡିଥିଲା ମତେ।
ହଁ କେତେ ଟଙ୍କା ପଡିଥିଲା ଟିକେ ଦେଖି ଦିଅନ୍ତୁ, କାରଣ ସେଇଟା ବହୁତ ବଢିଆ ପଡିଥିଲା। ଚୁଆଲି କୌଣସି କାରଣବଶତଃ ସେଇଟା ହଜିଗଲା କିନ୍ତୁ ବଢିଆ ସୁବୁଥିଲା ସେତିରେ, କଣ କରିବା ଏବେ ଯୋଉ ଏ ଏଟା ଯଉ ଆପଣଙ୍କ ଟୁ ମାଗୁଛି କିମ୍ବା ଯଦି ବି କିଛି ଅସୁବିଧା ହେଲା ଅନଲାଇନ କିଣିଲି ତାହେଲେ ମତେ କେ ଲାଗୁନି ସିଏ ବି ସୁରକ୍ଷିତ ମମ ହାତରେ ରହିବ। କୌଣସି ଜିନିଷ ମୋ ହାତରେ ସୁରକ୍ଷିତ ହୋଇ ରହୁନି। ସୁବିଧା ହେଲେ କଣ ହବ, ମୋ ହାତରେ କୌଣସି ଜିନିଷ ରହୁନି।
ହଁ ମୁଁ ଦେଖିକି କହୁଛି ତା ପ୍ରାଇସ ଟା।
କେତେ ପଡିଲେ ଆପଣଙ୍କୁ ଦେଖ
ହଁ, ମୁଁ ଦେଖୁଛି ଲାଇନ ଥା।
ନହେଲେ ଶୁଣନ୍ତୁ, ହ୍ୟାଲୋ ଶୁଣନ୍ତୁ। ଶୁଣନ୍ତୁ, ଶୁଣନ୍ତୁ ହ୍ୟାଲୋ। ବର୍ଥ ତ ମାନ ମୋ କଥାଟା ଶୁଣନ୍ତୁ ତାପରେ ଯହା କହିବେ ହେଲା, ଆପଣଙ୍କ ଆର ସେ କେଇ ବର୍ଷ ହେଲା କହିଲେ? ପାଞ୍ଚ ବର୍ଷ ନା କେଇ ବର୍ଷ?
କଉଟା?
ସେଇ ଯୋଉ ଆମର ସାମସଙ୍ଗ ର
ସେଟା କେତେ ସେଇ ଛଅ ସାତ ମାସ ହବ।
ଉ ସାତ ମାସ ଆ ମୁଁ କହିଲ ପାଞ୍ଚ ବର୍ଷ ଆଚ୍ଛା, ଆଚ୍ଛା ହଉ। ହଉ, ହଉ ମୁଁ ଭାବିକି ଆପଣଙ୍କୁ ଜବାବ ଦେବି ନା କଣ କହୁଛନ୍ତି?
ହୁଁ, ଠିକ ଅଛି କିନ୍ତୁ ରେଟ ପାଞ୍ଚଶହ ତିରିଶ କମ ହବନି।
ଓହୋ, ହୋ ଇଏ ଗୋଟେ କଥା। ହଉ, ମୁଁ କହୁଛି ତାଠାରୁ ଭଲ ହ ଆପଣ ଯଦି ମତେ ଫ ଫଟୋ ପଠାନ୍ତେ ତ ମୁଁ ଟିକେ ଉପକୃତ ହୁଅନ୍ତି।
ଫଟୋ, ଫଟୋ ପା ଓ ଏଲ୍ ଏକ୍ସ ଆପଣ ଦେଖିଥିଲେ କାଲି।
ଓ ଏଲ ଏକ୍ସ ଆପଣ ପକାଇଛନ୍ତି।
ହୁଁ ପକିଥିଲି ଥରେ ବୋଧେ
ନାଇଁ, ନାଇଁ ଆପଣ ମତେ ଟିକେ ଫଟୋ ଟା ପଠେଇଲେ ମୁଁ ଟିକେ ଉପକୃତ ହୁଅନ୍ତି। କିଣିବା ପାଇଁ ଭାବନ୍ତି, ଗୋଟେ କଣ କରନ୍ତି, ତ ବର୍ତ୍ତମାନ ଆପଣ ଯଦି ସୁବିଧା ହୁଅନ୍ତା ଫଟୋଟା ପଠେଇ ଦିଅନ୍ତେ। ମୁଁ ରଖୁଛି ଆପଣ ଫଟୋ ଟା ପଠେଇ ଦିଅନ୍ତୁ ଆଉ।
ସେଇଟା ବୁଦେ କଉଠି ଗୋଟେ ଅଛି ଭିତରେ ଆଲମେର ଫାଲମିରା ଭିତରେ। ସେଥିରେ ମୁଁ ତାକୁ ଟିକେ ଖୋଜାଖୋଜି କରିକି ଆପଣଙ୍କୁ ଦେବି।
ହଁ, ହଁ, ହଉ ମୁଁ ରହୁଛି।